ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ଆଜ୍ଞା।
ଆଉ କଣ କରୁଥିଲେ?
କିଛି ନାହିଁ ଏଠି ଖାଇକି ବସିଥିଲି। ଆପଣ?
ଓହୋ ମୁଁ ବି ତ ସେଇ କହୁଥିଲି ଏଇନେ ସବୁ ଆମର ଏଇନେ ସବୁ ଖାଇବା ସବୁ ସାରିକିରି ଟିକେ ବସିଥିଲୁ। ଆଉ ଏଇ ଯୋଉ ଗରମ ଲାଗି ଆମର ବହୁତ ମାନେ ପଖାଳ ହିଁ କରିଦେଇଛୁ ଆଜି।
ଆଜ୍ଞା ପଖାଳ ତାସାଙ୍ଗରେ ଦହି ପଖାଳ ବି ଆହୁରି
ହଁ ଦହି ପଖାଳଟା ବାରଟା ବେଳେ ହେଇକି ଏଇନେ ତ ରାତିରେ ତ ଆମେ ଦହି ମାନେ ଖାଉନୁ ରାତିରେ ତ ଦହିଟା ହିଁ ଖାଆନ୍ତିନି ନା ମାନେ ଆମର ଯେହେତୁ ଆମେ ସ୍ତ୍ରୀଲୋକ ଯୋଉ ଲକ୍ଷ୍ମୀ ପୁରାଣ ହିସାବରେ ରାତିରେ ଦହି ଖାଆନ୍ତିନି। ଆମର ବି ସେଥିଲାଗି ରାତିରେ ହିଁ ଦହି ଖାଉନୁ। ବାକି ଏଇନେ ସେ ସବୁ ଇଏ ହେଇଛି ଭଜା ଟିକେ ହେଇଛି ତାପରେ ସେ ଆଳୁ ଚକଡା ବି ହେଇଛି ବଡି ଚୁରା ହେଇଛି ଆମ୍ବ ଲଗେଇକିରି ହିଁ ଆମର ଖାଇଦଉ। ଏ ଯୋଉ ଗରମକୁ ରୁଟି ହିଁ ଖାଇ ହଉନି କି ରୁଟି ବନେଇବାକୁ ବି ଇଚ୍ଛା ହଉନି?
ଆଜ୍ଞା।
ଅଛି।
ଘର ଖାଦ୍ୟ ହିଁ ସବୁଠୁ ବଢିଆ। ଏବେ ତ ସନ୍ଧ୍ୟାବେଳେ ଆମେ ଟିକେ କଣ ନା ଇଚ୍ଛା ହେଲେ ଟିକେ ଯାଇକି କି ମୋମୋ ହେରିକା କି ଗୁପଚୁପ ହେରିକା ବୁଲାବୁଲି କରିକି ଖାଇଦେଇକି ପଲେଇ ଆସୁଛେ କିନ୍ତୁ ତା ଅପେକ୍ଷା ଘର ଖାଇବାରୁ ହିଁ ଶାନ୍ତି ଅଛି। ଦେହ ଖରାପ ହବାର ନାହିଁ କି କିଛି ନାହିଁ।
ବହୁତ ମାନେ ସେ ଏଇ ଯୋଉ ଖରା ଏତେ ଜୋର ହଉଛି ଯେ ଆଜି ତ ପୁଣି ଆଜି ଟିକେ ଖରା କମ ହେଉଥିଲା ଆଜି ଅଧିକ ପୁଣି ଜଣା ପଡୁଚି।
ଆଜ୍ଞା।
ହଁ। ପଖାଳଟା ହିଁ ପୁରା ଆମର ପୁଣି ଅଧିକ ଲୋକକୁ ପଖାଳଟା ଯେତେବେଳେ ଅଧିକ କିରି ପଖାଳ ହଉଛି ତାର ବାସ୍ନା ହିଁ ଅଲଗା। ଯାଉଛିହେଁ ହୁଁ ପୁରା ବଢିଆ ବାସ୍ନା ହେଇ ପଖାଳର ଗୋଟେ ଏଁ।
ଆଜ୍ଞା।
ଆଉ ଆସନ୍ତୁ ଆମ ଘର ଆଡକୁ ଆଜ୍ଞା କୁହନ୍ତୁ? ହୁଁ ନାଇଁ ଆପଣ କୁହନ୍ତୁ ଯାହା କହୁଥିଲେ ଏଁ ହେଁ।
ମୁଁ କହିଲି ତାହେଲେ ଆପଣଙ୍କୁ ଘର ଘର ଖାଇବା ହିଁ ଆପଣଙ୍କର ବେଶୀ ନା ବାହାର ଖାଇବା ପାଇଁ ବେଶୀ
ନା ନା ଆମର ବାହାରୁ ବେଶି ଖାଇବା ପିଇବା ନୁହଁ ଆମର ଯାହାଟା ବି ମନ ହୁଏ ଆମେ ଘରେ ହିଁ ବନେଇକିରି ଖାଇଦେଉ। ଆମର କାଲି ସେମିତି କହିଲେ ମଞ୍ଚୁରୀ ଚିକେନ୍ ବନେଇବା ପାଇଁ କାଲି ପୁଣି ମଞ୍ଚୁରିଆନ୍ ଆମର ଘରେ ବନେଇଦେଲୁ ସମସ୍ତେ ଖାଇଲେ।
ଆଜ୍ଞା ଘରେ
ତାଆରତ ଏହି ଘରେ ବନେଇ ଦିଉ ହଁ ଘରେ ବି ମଝିରେ ମଝିରେ ଯାହାବି ଛୁଆ ବି କହନ୍ତି ଦହିବରା ଏବେ ମାନେ ଆଠ ଦିନ ଖଣ୍ଡେ ହବ ମୁଁ ଦହିବରା ବି ବନେଇକି ତାଙ୍କୁ ସବୁ ଦେଇଦେଇଥିଲି। ଆଉ ଉଁ ଉଁ ଉମ୍ ପ୍ରାୟତ ସବୁଦିନ ତ ସେ ଜିନିଷ ସବୁ ହବନି ଆମର ପନ୍ଦର ଦିନକୁ ମାନେ ସିଏ ଗୋଟ୍ ଗୋଟେ ଗୋଟେ ଆଇଟମ ହବ ଛୁଆ ସବୁ ଘରେ ଖାଇବେ ଯେହେତୁ ଛୁଆ ମାନେ ଆଉ ବାହାର ଜିନିଷ ବେଶି ଦଉନି ଗରମ ଲାଗି। ଆଉ ସେଥିଲାଗି ଘରେ ହିଁ ବନେଇକିରି ତାଙ୍କୁ ସବୁ ଜିନିଷ ଦଉଛୁ।
ଭଲ ଘରେ ବନେଇଲେ ନିଜ ହିସାବରେ କେତେ କଣ ତେଲ ଦରକାର ଏତିକି ହେଲେ ଭଲ ଆଉ ବାହାରେ ତ ପୁରା ଅଧିକ ହେଇକି
ଲବି ମାନେ ବାହାରେ ୟୁଜ କରନ୍ତି ଥରେ ଯେକୌଣସି ତେଲରେ ମାନେ ଆମର ଛଣା ହୁଏ ମୁଁ ବେଶୀ କମ ତେଲରେ ହିଁ ଛାଣେ ମାନେ କମ ତେଲ ଦେବି ମାନେ ସେ ସରି ସରି ଯାଉିଥିବ ଆଉ ଟିକେ ବୁଲେଇଦେବି ସ କଇଲା ଦେବି ପୋଡ଼ା ତେଲ ଟା ବେଶୀ ଖାଇବା କଥା ବି ନୁହଁ ଉଁ ଉଁ ହୋଟେଲରେ କଣ ସେଇ ତେଲ ଥିବ ପୁଣି ସେ ତେଲରେ ହିଁ ଢାଳନ୍ତି ପୋଡା ତେଲ ଉପରେ ପୋ ତେଲକୁ ଦେଇଦେଲେ ସେଇଟା ଦେହ ପାଇଁ ବହୁତ ଖରାପ।
ଦେହ ବହୁତ ଖରାପ ତ ହେଇଯାଏ ଯୋଉ ଜଙ୍କ୍‌ ଫୁଡ ବି ବାହାରେ ଖାଇକି ଦେହ ଖରାପ ହେଇଯାଏ। ଏମିତ୍।
ଆଉ ମୁଁ ସେଥିଲାଗି ଏବେ ପୁଣି ଚାଟ ବି ବନା ହେଲେ ଘରେ ବନେଇ ଦେଇ ମୋମୋସ୍ ବି ଘରେ ବନାଉ ଉଁ ସବୁ ତ ଏବେ ତ ସବୁ ଦେଖିକିରି ମୋବାଇଲ ରେ ତ ଦେଖି ସବୁ ଶିଖିଗଲୁ ଆଉ ଯାହା ତ ଇଚ୍ଛା ଘରେ ସବୁ ସାାମନ ଆଣିକି ରଖି ଦେଇେଛୁ ସବୁ ଘରେ ବନେଇ ଦଉଛୁ। ଉଁ ହୁଁ ଆଉ ସେମିତି ସବୁ ଛୋଟ ଛୁଆଙ୍କୁ ଆମେ ବେଶୀ ଆଉ ମୁଁ ଘରକୁ ବି ମ୍ୟାଗି ସେ ଯୋଉ ପାସ୍ତା ଚାଉମିିନ ସେଇ ସବୁ ଜିନିଷ ବି ଆମର ଆଣୁନୁ। ମୁଁ ସେ ଛୁଆ ବେଶୀ କାନ୍ଦିଲେ ଗି, ମୁଁ ଆଉ ମଇଦା ଜିନିଷ ତ ସବୁଠୁ ଖରାପ ମଇଦା ତ କୁହନ୍ତି ସାତ ଦିନରେ ଯାଇକିରି ମଇଦା ହଜମ ହୁଏ ହେ ହେ ହେ ହେ
ଆଜ୍ଞା ତା ଅପେକ୍ଷା ତ ଅଟାରେ ବି ଅଟାରେ ବି ବହୁତ କିଛି ବନେଇ ହଉଛି ତ ଅଟ୍ ଟା ଖାଦ୍ୟଟା ହିଁ ବହୁତ ହେଲ୍ଦି ମଇଦା ଅପେକ୍ଷା।
ହଁ ଅଟା ଟା ଠିକ୍ ସବୁଥିରେ ଅଟା ଟା ଆମର ଗହମ ଜାତୀୟ ଜିନିଷ ଯେ ସେ ପୁରା ଭଲ ଦେହ ପାଇଁ ଆଉ ଆମର ଗୋଟେ ଛତୁଆ ହିଁ ସମସ୍ତଙ୍କୁ ଦେଇଦିଏ ଆମର ଯଦି ବେ ଇଏ ହଉଥବ ମୋର ଛ ଛୁଆଙ୍କୁ ହିଁ ଆମର ସମସ୍ତେ ଛତୁଆ ହିଁ ଖାଆନ୍ତି। ଛୋଟ ମାନେ ଯେତେବେଳେ ସକାଳୁ ଛତୁଆ ପ୍ରାୟ ସମସ୍ତେ ଖାଆନ୍ତି ନହେଲେ ସେ ଚୁଡା ଅମୁଲୁ ବିସ୍କୁଟ ସେଇ ଭଳିଆ ଟିକେ ଖାଉଛନ୍ତି ବାହାର ଜିନିଷ ବେଶୀ ହିଁ ଆମେ ଦିଉନୁ ହଁ।
ଆଜ୍ଞା।
ଉଁ ଆଉ ଆଜି କିନ୍ତି ଦେହ ଯୋଉ ଭଳିଆ ଖରାପ ହଉଛି ଛୋଟ ଛୁଆଙ୍କର ଆଉ ବ ସେମିତି ପୁରା କେମିତି ହେଇଯାଉନ୍ତି ଛୁଆ କି ଏଇ ଯୋଉ ଫାଷ୍ଟ ଫୁଡ ଜିନିଷ ସବୁ ଖାଇକିରି ଅଧିକ ଖରାପ। ପ ଆଉ ମୋଟାପଣ ବି ବେଶୀ ହେଇଯାଉଛନ୍ତି ହଁ। ମୋଟା ହିଁ ହେଇଯାଅନ୍ତି ଏ ବାହାର ଖାଦ୍ୟ ଖାଇ ଖାଇକା ପ୍ରାୟ ଯେ ଦେଖିବ ଫାଷ୍ଟଫୁଡ ଜିନିଷ ଅଧିକ ଦିନି ଖାଇଲା ଆପେ ଆପେ ମୋଟା ହେଇକିରି ମୋଟା ହେଇ ହିଁ ହେଇଯାଅନ୍ତି। ଆଉ ତାପରେ ତାଙ୍କ ଦେହ ଖରାପ ଭଲ ମନ୍ଦ ସେମିତି ପୁରା ହେଇଯାଉଛି।
ଆଜ୍ଞା।
ହୁଁ। ଏମିତି ସବୁ ଆଉ ଆସନ୍ତୁ କେବେ ଆମ ଗାଁ ଇଆଡେ ସବୁ ଆମର ବୁଲାବୁଲି କରିକି ଯିବେ ଦେଖିବ ନିଶ୍ଚିନ୍ତ ତ ପୁରା ବଢିଆ ଲାଗିବ ଆପଣଙ୍କୁ।
ଆଜ୍ଞା ଆପଣଙ୍କର କିଛି ପ୍ରସିଦ୍ଧ ଜାଗା ଅଛି ସିଆଡେ ଯୋଉ ବୁଲେଇବାକୁ କହୁଛ
ଉ ହଁ। ଆମର ତ ସେ ଏଇ ସାଇଟରେ ଆମର ପାଖାପାଖି ହିଁ ଏଇ ଯୋଉ ସାଇଟ ସବୁ ଅଛି ଧର ଆମର ଏଠି ପାଖାପାଖି ଏଠି ମାନେ ଆମ ଘରଠୁ ମାନେ ଭଲ ବୁଲାବୁଲି ଜାଗା ସେଇ ଝରଣା ପାହାଡ ମାନେ ସେଇ ଭଳିଆ ଜାଗା ଅଛି ଚାଳିଶ ପଚାଶ ତିରିଶ କିଲୋମିଟର କୋଡିଏ କିଲୋମିଟର ଭିତରେ ମାନେ ଭୋଜିଭୁଜା କରିବା ଜାଗା ହିଁ ବଢିଆ ଅଛି ପୁରା। ଆଉ ସେମିତି ଦେଖିବା ଠାକୁରଙ୍କ ଜାଗା ହିଁ ମାନେ ସବୁ ଟିକେ ମାନେ ଦୂର ଘଣ୍ଟେ ଦି ଘଣ୍ଟାର ବାଟ ସବୁ ଅଛି ଏଇ ଯୋଉ ହୀରାକୁଦ ହେରୀକି। କହୁଛି ସେ ସବୁ ମାନେ ଜାଗା ଘଣ୍ଟେଶ୍ଵରୀ ହେରିକା ଟିକେ ଦୂର ମାନେ ହବ। ି ଘଣ୍ଟର ଆଜ୍ଞା ପନ୍ଦର କୋଡିଏ ମିନିଟ ର ବାଟ ଯୋଉଟା ସେଇଟା ଭୋଜି ଭୁଜା କରିବା ଜାଗା ପୁରା ପିକନିକ ସ୍ପଟ ପୁରା ବଢିଆ। ଅଛି ସବୁ। ପାଖା ପାଖି ସବୁ ହଁ ଭୋ ଭୁଜି ପୂଜା କରିବାକୁ ଥରେ ଏପଟକୁ ଆସନ୍ତୁ ଆମ ସାଙ୍ଗରେ ଭେଟ ପଡ଼ିବେ ଆହୁରି ଟିକେ ଆମ ଘରେ ବି ଥରେ ରହିକିରି ବୁଲାବୁଲି କରିକିରି ଯିବେ ଦେଖିବ ହଉ।
ଠିକ ଅଛି ଆଜ୍ଞା ହ।
ହୁଁ ହୁଁ ଆଉ ଆମର ତ ଆମ ମନ୍ଦିର ବି ଯୋଉ ଅଛି। ଅଛି ଆମର ଯୋଉ ମନ୍ଦିର ହେଇ ସାରିଲା ପରେ ଆମର ତ କୁହା ଆଉ ହବା କଥା ନୁହଁ ବାକି ମୋର ପାଟିରେ ଫଶି ଯାଉଛି ସେଇଟା ସେଟା ସମ ସମର ହିଁ ହେଇଯାଏ। ଅ ଆମର ଏଇଠି ପାଖରେ ଯୋଉ ମନ୍ଦିର ଅଛି ବାରିରେ ସେଟା ବହୁତ ବଢିଆ ମନ୍ଦିର ଶିବ ମନ୍ଦିର। ଆଉ ସେଠି ଯେତେବେଳେ ଉଁ ଆମର ମାନେ ସେ ଯୋଉ ଆନ୍ଧ୍ରା ଲୋକ ମାନେ ଅଛନ୍ତି ଆମ ଓଡିଆ ଲୋ ଲୋକ ଠାରୁ ବାକି ଆନ୍ଧ୍ରା ଲୋକ ଯୋଉ ତେଲୁଗୁ ମାନେ ଅ ଅଛନ୍ତି ସେ ଏତେ ଭଜନ କୀର୍ତ୍ତନ ଏତେ ବଢିଆ ସେ କରନ୍ତି। ମାନେ ସ୍ତ୍ରୀ ଲୋକମାନେ ମାନେ ସ୍ତ୍ରୀ ଲୋକ ମାନେ ହିଁ କରନ୍ତି ମାନେ ପୁରୁଷ ଲୋକ। ଲୋକମାନେ ହିଁ ବେଶୀ କରନ୍ତିନି ଆଜ୍ଞା ଆଉ ଓ, ଭଜନ କୀର୍ତ୍ତନ ମାନେ ନିଜେ ନିଜେ ପୁରା ବଢିଆ ସେ ପୁରା ପ୍ରାର୍ଥନା, ଶିବ ବନ୍ଦନା ଠୁ ଲଗେଇ ଶିବ ସ୍ତୁତି ପୁରା ବଢିଆ ସେ ଗା ଥି ପୁରା ବଢିଆ ଲାଗେ ସବୁଦିନ।
ଯାହା ହଉ ବାହାର ଲୋକ ବି ଆସିକି ଆମ ଓଡିଆଙ୍କ ଭିତରେ ରହିକି ଠାକୁରଙ୍କୁ ପୁରା ଏମିତି କରୁଛନ୍ତି ବହୁତ ଖୁସି ଲାଗୁଛି ଶୁଣିକି।
ହଁ ପୁରା ବଢିଆ ଲାଗେ ସ ପୁରା ସେଠୁ ଏତେ ସୁନ୍ଦର ଲାଗେ ସେ ଯୋଉ ଭଜନ କୀର୍ତ୍ତନ କ- ଜଣେ ଗାଇବ ତାପରେ ସେ ସମସ୍ ତେ ଗୋଟେ ପାଳି ଧରନ୍ତି, ଆ, ସେଟା ପୁରା ବଢିଆ ଲାଗେ। ସେ ଜିନିଷ ଟା ଆଉ ପୁରା ଓ ଆମର ଏଇ ପଡା ଟା ଯେମିତି ମାନେ ଗୋଟେ ଭଗବାନଙ୍କର ଯେମିତି ଗୋଟେ ଆଶୀର୍ବାଦର କେମିତି ଗୋଟେ ବେଳ ବୁଡିଲେ ପୁରା ହେଇଯାଇଚି ବୁ ବହୁତ ବଢିଆ ଲାଗେ।
ଆଜ୍ଞା।
ପାଖାପାଖି ଆସନ୍ତୁ ଥରେ ପୁରା ବୁଲାବୁଲି କରିକି ଯିବେ, ସବୁ ମନ୍ଦିର ଅ ଛି, ଜଗନ୍ନାଥ ମନ୍ଦିର ବି ଅଛି, ହନୁମାନଙ୍କ ମନ୍ଦିର ବି ଅଛି, ଶିବ ମନ୍ଦିର ଠୁ ଶନି ମନ୍ଦିର ହଁ ସିଏ ଶନି ମନ୍ଦିର ବି ଅଛି ମାନେ ଯେକୌଣସି ମନ୍ଦିର ଟିକେ ଯାଇକି ପୂଜାପୂଜିି ସ ସବୁ ଘରେ ତ ଭଗବାନଙ୍କର ସବୁ ଅଲଗା ଅଲଗା ରୂପ ନେଇଚନ୍ତି, ଆଉ ସେ ଥିଲାଗି ସବୁ ହେ ମନ୍ଦିର ଗଣେଶଙ୍କ ମ-ମନ୍ଦିର ବି ଅଛି, ମାନେ ବହୁତ ସାରା ଦେବୀ ମନ୍ଦିର ବି ଅ ଛି, ଦୁର୍ଗାଙ୍କ ମନ୍ଦିର ବି ଅଛି, ପାଖାପାଖି ବହୁତ ଜାଗା ସବୁ ଅଛି। ବଢିଆ ଲାଗିବ ଆପଣଙ୍କୁ ବୁଲିବାକୁ ଦେଖିବେ।
ଠିକ ଅଛି ଆଜ୍ଞା ଯିବା ଆଉ।
ହଁ। ଭଗବାନଙ୍କୁ ତ ନ ଡ଼ାକିଲେ ଜୀ ଜୀବନରେ କିଛି ନାହିଁ, ସବୁ ଗୋଟେ ଜୀବନର ତ ଉଁ, କୁହନ୍ତି ମାନେ ଶେଷ ହିଁ ଜଗନ୍ନାଥ। ଫାଷ୍ଟେ ଆଉ ଲାଷ୍ଟ ହିଁ ଜଗନ୍ନାଥ।
ଆଜ୍ଞା। ଠିକ୍ କହିଲେ ହଁ ଠାକୁରଙ୍କ ତାଙ୍କରି ପାଇଁ ହିଁ ଜଗତ ପୁରା ସୃଷ୍ଟି ହେଇଛି।
ସୃଷ୍ଟି ହେଇଛି ଆମେ ମଝିରେ ହି ମାନେ କିଛି ମାନେ ତାଙ୍କରି ଲାଗେ ଆମେ ସବୁ, ବାକି କିଛିଟା ଲୋକ ବି ଜାଣି ପାରୁନାହାନ୍ତି ଭଗବାନ କୁ ମାନେ ଏଁ, ମ ଝିରେ ସିଏ ହିଁ ଭାବନ୍ତି ଆମେ ସବୁଠାରୁ ଶ୍ରେଷ୍ଠ। ମୁଁ ଏବେ ଥରେ ଯାଇଥିଲି ଜଣେ କହିଲା ଉଁ, ସେ ଗୋଟେ ଏ ମାନେ ଇଏ ଲଗେଇକିରି କହିଲା ଯେ ଉଁ, ଏ ଯେ ଲୋକ ପାଖକୁ ନେଇକିରି ମୁଁ ବଡ ଛୋଟ ହଁ। ସେଇ ହିସାବରେ ନା ମୁଁ ଖାଲି ତାଙ୍କୁ ସେଇଠି ଆସ୍ତେଇ କିି ନା କହିଥିଲି ମୁଁ କହିଲି କେହି ବଡ ନୁହଁ, ଆମେ ବି ବଡ ନୁହଁ କି ଆପଣ ବି ବଡ ନୁହଁ। ବଡ ହନ୍ତି ପ୍ରଭୁ ଜଗନ୍ନାଥ ଆମେ ସମସ୍ ସେ ଛୋଟ ଆଜ୍ଞା ବୁଝନ୍ତୁ ମୁଁ ତାଙ୍କୁ କହିଦେଲି ଯେ ଗୋଟେ ବହୁତ ବଡ ଲୋକଟେ ହେବେ। ଆଉ ହଁ ଅଁ, ଜଣଙ୍କୁ ଛୋଟ ଲୋକ ବୋଲି କହିଦେଲା ଯେ ମୁଁ କହିଲି ଆଜ୍ଞା ଆ, ଆପଣ କେବେ ବି ଏମିତିଆ କଥା କହିବେନି ବୋଲି କହିଲି ଯେ, ମୋତେ ସେ ଲୋକ ଦେଖୁଥାନ୍ତି ଏମିତି। ମୁଁ କହିଲି ଆପଣ ବଡ ନୁହନ୍ତି, ମୁଁ ବି ବଡ ନୁହଁ, ମୁଁ କହିଲି ଜଗନ୍ନାଥ ହିଁ ଏକୁ ସିଏ ବଡ଼ ଆମେ ତାଙ୍କର ଚାକର ଆମେ ସମସ୍ତଙ୍କ ଠାରୁ ଛୋଟ। ଆଉ ମଣିଷକୁ ମଣିଷ ଏଇଟା ଗୋଟା କଷ୍ଟ କଷ୍ଟ ଦେଲା ଭଳିଆ କଥା ଆପଣ କେବେ କାହାକୁ ଆଜ୍ଞା କହିବେନି। ଆଉ ତାଙ୍କ ଆତ୍ମାର ଯୋଉ କଥାଟା ଉଆଟାବାହାରିବ ସେଇଟା ଆପଣଙ୍କର ଅଭିଶାାବ ଭଳିଆ ହେଇଯିବ ଆଉ ଗୋଟାଏ ଅଭିଶାାବ ପୁରଣ ହେଲା ସାତ ସାତ ଜନ୍ମ ଆପଣଙ୍କୁ ଭୋଗିବାକୁ ପଡ଼ିବ। ଆଉ ସେମିତି କେବେ କାହାକୁ ଆତ୍ମାକୁ ବାଧା ଦେଲା ଭଳିଆ କଥା କେବେ କହିବେନି ଆଜ୍ଞା।
ଆଜ୍ଞା।
ହୁ। ହୁଁ।
ସେଇତ ଠାକୁରଙ୍କ ଆଗରେ ସମସ୍ତେ ଆମେ ସମାନ କିଏ ଅଧିକ ବଡ଼ ଲୋକ ହେଲେ ଠାକୁ ଠାକୁରଙ୍କୁ ଡାକିଲେ ସେଆଗ ତାଙ୍କ କଥା ଶୁଣିବେନି ଯିଏ ମନରୁ ଭକ୍ତିରୁ ଡାକିଲା ଠାକୁର ତାଙ୍କ
ହଁ ଆମେ ଖାଲି ଆମର ସେଇଟା ମାଧ୍ୟମ ଆମେ ଯୋଉ ଫୁଲ ହ ଫୁ ଅଧିକ ଫଳ ଭଗବାନ କଣ୍ ଖାଇବାକୁ ପାଉନାହାନ୍ତି ଆମେ ତାଙ୍କୁ କଣବି ଖାଇବାକୁ ଦେଇପାରିବ ସେ ଯଦି ଖାଇବାକୁ ବସିବେ ଆମେ ତାଙ୍କୁ କେବେ ଦେଇପାରିବା ଖାଇବାକୁ?
କିଛି ନାହିଁ।
କିଆମର ମାନେ ଆତ୍ମାଟା ଶାନ୍ତି ହବା ପାଇଁ ଆମେ ତାଙ୍କୁ ମାନେ ଖାଲି ଦଉଚୁ ସେବାସ୍ନା ସ୍ୱରୂୁ ସେଟା ପାଉନ୍ତି ଆମେ ତା ପ୍ରସାଦ ଭଳିଆ ସେବନ କରୁଚୁ ଆଉ ଆମେ ଭଗବାନ୍ ଯଦି ଯଦି ଖାଇ ବସିଥାନ୍ତେ ଆମେ କୋଉଠୁ ଦେଇ ପାରିଥାନ୍ତତା ତାଙ୍କୁ।
ଆଜ୍ଞା।
ଆମେ ଖାଲି ସେମିତି ଗୋଟିଏମାଧ୍ୟମରେ ଆଜି ଏଇ ଯେକୌଣସି ଫଳ ହେଲା ଆ ଫୁଲ ହେଲା ସେଯଦି ଖାଇବେ ଆମେ ଯୋଉ ଭଗ ଆଣି ଦଉଚୁ ଯେତାକୁ ଆମେ ଯୋଗେଇ ପାରିବା ମନରେ ତମେ ଧୂପ ଦୀପ କିଛି ନଦିଅ ଖାଲି ଯାଇ ତା ଦୁଆରେବି ବସି ପଡ଼ି ଯଦି ମାନେ ଭକ୍ତିରେ ଗୋଟା ମାନେ ଜିନିଷଟା ଡାକିଦବନା ସେ ନିଶ୍ଚିନ୍ତ ଡାକ ଶୁଣିବେ ସେକହିବେ କିଛି ଆଣିବା ଦରକାର କରିବେ ଗୋଟେ ଟଙ୍କାଟାବି ମୋପିଛେ ଖର୍ଚ୍ଚ ହବନି। ବାକି ଗୋଟେ ମୋର ଖାଲି ଭକ୍ତି ଗୋଟେ ଜିନିଷ ଦରକାରେ ସିଏତ ସେତକ କହିଚିନା।
ଆଜ୍ଞା ସେଇ ଭକ୍ତିହିଁ ଥିଲେ ମନରୁ ଡାକିଲେହିଁ ପୂରା ଠାକୁର ଶୁଣିବେ କିଛି ଫଳ ଅଧିକ କିତାଙ୍କୁ ଅଧିକ ଦାନ କରିବ କି-କି ଛି ସେସବୁ ତାଙ୍କରତ ଦରକାରହିଁ ନାହିଁ ସିଏତ ଆମକୁ ସେସବୁ ଦଉଚନ୍ତି।
ସେତ ଆମକୁ ଦଉଚି, ଆମେବା ତାକୁ କଣ ଦେଇପାରିବା।
ଆଜ୍ଞା।
ହଉ ଆଜ୍ଞା ତମ ସାଙ୍ଗରେ କଥାହେଇ ବହୁତ୍ ବଢ଼ିଆ ଲାଗିଲା ଆଉ ଏବେତ ହଁ ମୋ ଝିଅବି ଶୋଇଲାଣି ତାକୁ ଖାଇବାକୁ ଦେବି ରଖୁଚି ଆଜ୍ଞା।
ଆଜ୍ଞା ରହିଲି ଆଜ୍ଞା।
ହଁ ହଁ।